ହ୍ୟାଲୋ
ହ୍ୟାଲୋ ହଁ ମୁଁ ଭଏସ ଶୁଭା ଯାଉଛି?
ହଁ ଆପଣଙ୍କ ଭଏସ ଶୁଭା ଯାଉଛି କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆଉ ଆପଣ
ମୁଁ ବି ଭଲ ଅଛି ଖାଇଲେଣି କି ନାଇଁ
ହଁ ହଁ ଏବେ ଜଷ୍ଟ ଖାଇଲି ଏବେ ଖାଇଲି ଭାତ ଆଉ ତ ଭାତ ଆଉ ତରକାରୀ ହେଇଥିଲା।
ତରକାରୀ କି ତରକାରୀ ହେଇଥିଲା?
ଅଣ୍ଡା ତରକାରୀ ହେଇଥିଲା।
ଓ ଭହୁତ ବଢିଆ ମୁଁ ବି ଖାଇସାଇଲି ମୁଁ ଖାଇଲି ଡାଲି ତାପରେ ପାମ୍ପଡ଼ ଟିକେ ଆଉ ସାଲାଡ ଭେଣ୍ଡି ଭଜା ଆଉ ଆଲୁ ଆଉ ବଡି ତରକାରୀ
ବାପରେ
ବହୁତ ସାରା ଖାଇବା ନା
ଚାଲନ୍ତୁ ଯଦି ଖାଇବା କଥା ପକେଇଛନ୍ତି ତାହେଲେ ଆପଣଙ୍କର ପ୍ରିୟ ଖାଦ୍ୟ କଣ କୁହ
ମତେ ବିରିୟାନୀ ଭଲ ଲାଗେ।
କଣ ଭଲ ଲାଗେ?
ବିରିୟାନୀ ଭଲ ଲାଗେ ଖାଇବାକୁ।
ଓ ହୋ କେମିତି ମ୍ୟାଚ ମାନେ କି ସାମଞ୍ଜସ୍ୟର ହେଇଯାଉଛି ଆପଣଙ୍କ ମୋର ମୋର ବି ଚିକେନ ବିରିୟାନୀ ମୋର ଫେଭରାଇଟ୍ ମୋର ପ୍ରିୟ ଖାଦ୍ୟ।
ମତେ ମଧ୍ୟ ଅଧିକ ଭଲ ଲାଗେ
ଭଲ ଲାଗେ ଆଛା ଆପଣ ସକାଳେ ଉଠିକି ମାନେ କି କଣ ଖାଆନ୍ତି କୋଉ ଜିନିଷ ଟା ଖାଇବାକୁ ଭ ଭଲ ପାଆନ୍ତି
ସକାଳୁ ସକାଳୁ ସକାଳୁ ମୋର ସେମିତି କିଛି ନଥାଏ କି ମୁଁ ଖାଇବି ମାନେ ସକାଳ ଖାଇବା ହିଁ ମୋ ପାଇଁ ମୁଁ ଖାଏ ନା ମୋର ସିଧା ମଧ୍ୟାହ୍ନ ଭୋଜନ ରାତ୍ରି ଭୋଜନ ହୋଇଥାଏ।
କଣ ପାଇଁ ସକାଳେ କଣ ପାଇଁ ଖାଆନ୍ତିନି ଆପଣ
ସମୟ ହୁଏନି ମତେ।
ଓହୋ ଆଚ୍ଛା ଆପଣଙ୍କ ପାଖରେ ସେତେ ସମୟ ନାଇଁ। ନାଇଁ?
ସେମିତି ନୁହଁ ଉଁ କିଛି କରି କି ଖାଇବା ପାଇଁ ସମୟ ହୁଏନି। ଉଁ ଏବେ ମୁଁ ଯେହେତୁ ରହୁଥିଲି ଭୁବନେଶ୍ ଶ୍ୱର୍ ତ ସେଇଠି କଣ ହୁଏ ନା ଯିଏ ଯା କାମରେ ସମସ୍ତେ ବ୍ୟସ୍ତ ଥାନ୍ତି। ତ ଦୁଇ ଜଣ ମିଶିକି ରହିଲେ ଏବେ ଯେମିତି କିି ସବୁଠୁ ସାଙ୍ଗେ ରୋଷେଇ କଣ ହେଇ କିଛି ବି ଖାଇବାକୁ ଦିଅକୁ ମ୍ୟାଗି ଇପି ଆଉ ଏଗୁଡାକ ଆଉ ମତେ ଭଲ ଲାଗ ଲାଗୁନି। ଫାସ୍ ଦେହ ପାଇଁ ବି ସେଇ ଯାକ ଭଲ ନୁହଁ। ଉପାସ ଆଉ ମଇଦା ସବୁ ଥାଏ ମଇଦା ଅଛି ନା ତ ତାପରେ । ଆଉ ଖାଉନି। ପ୍ରଥମରେ ସେ ଯାକ ହିଁ ଅଧିକ । ଆଉ ଇଚ୍ଛା ହ
। ଆଛା ଆଛା କିନ୍ତୁ ମୁଁ ଆମ୍ଆପଣଙ୍କୁ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
ଓହୋ ଆଚ୍ଛା। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ବିଷୟ କହିବା ପାଇଁ ମୁଁ ଚାହେଁ ଯେ ସବ୍ କନ ଆପଣ ଜମା ଭୋକରେ ରହିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ହେଲା। କିଛି ବି କିଛି ଯୋଉଟା କମ ସମୟରେ ଆପଣ କରିପାରୁଥିବେ ବନେଇ ପାରୁଥିବେ ଅଣ୍ଡା ଦିଟା ନେଇକି ସି ସିଝେଇ ଦେଇକି ଖାଇ ପାରିବେ, କି ବ୍ରେଡ ରେ ପିନଟ ବଟର ଲଗେଇକି କିନ୍ ଯୋଉଟା ଇ ଇଜି ମାନେ କି ବହୁତ ସହଜିଆ ବିଷୟ କିଛି ବେଶୀ କିଛି କରିବାକୁ ପଡିବନି ସେମିତିଆ ଜିନିଷ ଖାଇବେ କିନ୍ତୁ ସକାଳୁ କଣ ହୁଏ କି ଆମ ସକାଳୁ ଯୋଉ ଖାଦ୍ୟ ଟା ଆମେ ଖାଉଛୁ ସେଇଟା ଆମର ଦେହରେ ଲାଗିଯାଏ ତ ସକାଳୁ ଆମେ ମଧ୍ୟାହ୍ନ ରେ ରାତ୍ରିରେ ଯାହାବି ଖାଇଲେ ଚଳିବ। କିନ୍ତୁ ସକାଳୁ ଯୋଉଟା ଖାଉଛୁ ନା ସେଟା ଆମର ଦିନର ମାନେ କି ଗୋଟେ ଦିନର ସେଇଟା ପ୍ରଧାନ ଖାଦ୍ୟ କହିଲେ ଚଳେ। ଯାହାବି ଖାଉଛୁ ସେଇଟା ଡାଇରେକ୍ଟ ଆମର ଦେହରେ ଲାଗିଯାଏ। ତ ସେଥିପାଇଁ ସକାଳେ ଆମେ ଯାହାବି ଖାଇବା ଭଲ ଖାଦ୍ୟ ଖାଇବା କଥା। ଭୋକରେ ରହିବା କଥା ନୁହଁ ମୋ ହିସାବରେ ଗୋଟେ ମୋର ଧାରଣା ଆପଣଙ୍କୁ ଦେଲି। ତ ଚେଷ୍ଟା କରନ୍ତୁ ସକାଳେ ଭୋକରେ ନ ରୁହନ୍ତୁ କିଛି ବି ଖାଇ
ଠିକ କହିଲେ। ଆଉ ଏ ଏଇ ସବ୍ କିନ୍ତୁ ସେହି ଜିନିଷ ହେଇପାରୁନି।
ହୁଁ ବୁଝିପାରୁଛି ବୁଝିପାରୁଛି ଆପଣଙ୍କ ପାଖ ରେ ସେତିକି ସମୟ ହଉନଥିବ ଆପଣ ଆପଣଙ୍କ ଡ୍ୟୁଟି ବି କଉ ମାନେ କି କୁଆଡେ ଯାଉ ବି ଥିବେ। ତ ଆପଣଙ୍କ ପାଖରେ କିଛି ବନେଇବା ପାଇଁ ସେତିକି ସମୟ ହଉନଥିବ ବୋଲି ତ ଆପଣଙ୍କୁ ଖାଉନାହାନ୍ତି ମୁଁ ବୁଝିପାରୁଛି। କିନ୍ତ ନ୍ତୁ ଆଉ ଯେତେ ବି ହେଇପାରୁଛି ଟିକେ ଚେଷ୍ଟା କରିବେ ଯେ କିଛି ବି ଦିଇ ମିନିଟ୍ ପାଞ୍ଚ ମିନିଟ୍ ଯାହାବି ଟିକେ ଦେ ଇ କି କିଛି ଗୋଟେ ବି ଆ କିଛିଟା କଦଳୀ କଦଳୀ ଟିକେ କି ଚୂଡ଼ା ଟିକେ ମାନେ କି ଚଟିକି କି କି ସେଠିକି ଟିକେ ଅଣ୍ଡା ଟିକେ ଆଣିକି କିଛି ବି ଖାଇଲେ ଦେହ ପାଇଁ ଟିକେ ଭଲ ରହିବ ବୋଲି ମୁଁ କହୁଥିଲି ଆପଣଙ୍କୁ।
ଆଜ୍ଞା ଏବେ ତ ତାହା ପୁରା ଅଭ୍ୟାସରେ ପରିଣତ ହେଇଗଲାଣି ମୋର।
ହଁ ଅଭ୍ୟାସ ହେଇଗଲାଣି ମାନେ।
ମାନେ ମଧ୍ୟାହ୍ନ ଭୋଜନ ନ କଇଲେ ବି ଚଳିଯିବ ସିଧା ରା ତ୍ରି ଭୋଜନ ହେଉଛି ଆମର।
ତାମାନେ ଆପଣ ମଧ୍ୟାହ୍ନରେ ବି କେବେବି ଖାଉନାହାନ୍ତି। ଯାଇକି ରାତ୍ରି ଭୋଜନ କରୁଛନ୍ତି।
ସେମିତି ନୁହଁ। ହୁଁ ଏମିତି ହେଇଯା ବେଳେ ବେଳେ କି ମଧ୍ୟାହ୍ନ ଭୋଜନ ହୁଏନି। ସିଧା ରାତ୍ରି ଭୋଜନ ହୁଏ।
ସିଧା ରାତ୍ରି ଭୋଜନ ତା ମାନେ ଆମ ତା ମାନ ଆପଣ ଦିନସାରା ଭୋକର ରୁହନ୍ତି କି?
ହଁ ତି ମୁ ରହେନି
ଆଚଛା ଆପଣଙ୍କର ହେଇଯାଏ ଆଚ୍ଛା ଆଚଛା ସମୟ ମାନେ କି ଗୋଟେ ସେମିତି ପରିସ୍ଥିତି ରେ ସେମିତି ହେଇଯାଏ ନାଇଁ। ଓକେ ଓକେ। କିନ୍ତୁ ଉ କିନ୍ତୁ ଆମେ ଯଦି ଦୈନନ୍ଦିନ ଯଦି ପ୍ରତିଦିନ ଯଦି ଆମେ ଯଦି କିଛି ଖାଇବାରେ ଯଦି ଅ ା ଆପଣଙ୍କୁ ମୁଁ କହୁଛି ଯେ ଖାଇବାରେ ଯାହାବି ଖାଆନ୍ତୁ କିନ୍ତୁ ଖାଇବାରେ ଆପଣ ମାନେ କି ଉଊଣା କରନ୍ତୁନି କାହିଁକି ଦେହ ସବୁଠୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷ ଆମ ଦେହ ଯଦି ଭଲ ଅଛି ତାହେଲେ ଆମେ ଯାହା କିଛି ବି ଚାହିଁବା ତାହା କରିପାରିବା ମୁଁ ତ ସେୟା ଭାବେ ଆମ ବଡି ଆମ ଦେହ ଯଦି ପୁରା ଫିଟ ଆ ଫାଇନ୍ ମାନେ ବନ୍ଦର ଯଦି ଅଛି ଆମେ ଯଦି ହେଲି ମାନେବାନ ଯ ଅଛୁ ତାହେଲେ ଆମେ ସବୁ କିଛି କରିପାରିବା ଆମ ଦେହ ଯଦି ଠିକ ନାହିଁ ତାହେଲେ ଆମେ କିଛି କରିପାରିବା କି କୁହନ୍ତୁ କରିପାରିବାନି ତ ଆପଣଙ୍କୁ ମୁଁ ନିଜର ଭାବିକି ଆପଣଙ୍କୁ ଗୋଟେ କଥା କହିବି ସକାଳେ ବି ମଧ୍ୟାହ୍ନରେ ବି ରାତ୍ରିରେ ବି ଯାହା ବି ଖାଆନ୍ତୁ କିନ୍ତୁ ଖାଆନ୍ତୁ ଆଉ ଚେଷ୍ଟା କରନ୍ତୁ ଭୋକରେ ନ ରହିବା ପାଇଁ ଟିକେ ହେଲା ଆଛା ମଧ୍ୟାହ୍ନରେ ଓକେ ଆଉ ରାତ୍ରିରେ କଣ ଖାଆନ୍ତି ଆପଣ ବେଶୀ କୁଡା ଭଲ ଲାଗେ ଖାଇବା ପାଇଁ
ରାତ୍ରି ଭୋଜନ ମୋର ରୁଟି ଭଜା ହେଇଥାଏ ରୁଟି ତରକାରୀ ନହଲେ ଭାତ
ରୁଟି ନହେଲେ ଭାତ ନାଇଁ କି ହ ହଁ ସେଟା ତୁ ଭଲ ବିଷୟ ଏକା ଆଉ ତାପରେ ରୁଟି ରାତିରେ ଯାହାବି ଖାଇକି ଆପଣ ଖାଇକି ଶୋଇ ପଡନ୍ତି ନା କିଛି ମିଲ୍କ ଏମିତି ଦୁଧ ବେରା ଏମତି କିଛି ପିକି
ନା ନା ନା ସେଇଟା ହିଁ ଖାଇବା ମୋର ଆଉ ହୀରୋ କିଛି ତାପରେ ଆଉ ମୁଁ କିଛି
ହଁ ଓକେ ଓକେ ଆଚ୍ଛା ଆପଣ କଣ କରନ୍ତି
ଆଜ୍ଞା
ଆପଣ କଣ କରନ୍ତି
ମୁଁ ପଢ଼ୁଛି
ଆପଣ ପଢନ୍ତି ମୁଁ ଭାବୁ ଥିଲି ମୁଁ ଭାବୁଥିଲି ଆପଣଙ୍କର ସଵରକୁ ଶୁଣିକି ମୁଁ ଭାବୁଥିଲି ଆପଣ ଜଣେ ଷ୍ଟୁଡେଣ୍ଟ ହେଇଥିବେ ବୋଲି ଭାବୁ ବି ଓକ ତାମାନେେ ତ ଆପଣଙ୍କୁ ନିହାତି ଭଲ ଖାଦ୍ୟ ଦରକାର ଯେହେତୁ ଆପଣ ଗୋଟେ ଟେଣ୍ଟ ଲାଇରେ ଆମେ ଯେତେ ଭଲ ଡାଟ ମାନେ କି ଫଲୋ ମାନେ କି ଫଲୋ କରିବା ଭଲ କି ଯେତେ ଭଲ ଖାଦ୍ୟ ଆମେ ନେବା ଆମର ମାନେ କି ଯୋଉ ମସ୍ତିଷ୍କର ତାର କପାସିଟି ତାର ଦକ୍ଷତା ଆହୁରି ବଢ଼ିବ ଯେତେ ସୁନ୍ଦର ଖାଦ୍ୟ ଖାଇବା ଯେତେ ମାନେ କି ସ୍ୱାସ୍ଥ୍ୟବାନ ହେଲ୍ଦି ଖାଦ୍ୟ ଖାଇବା ଆମ ବଡ଼ି ପାଇଁ ଆମର ସବୁ କିଛି ପାଇଁ ବି ଭଲ କାହିଁକି ୁଡେଣ୍ଟ ଲାଇରେ ହୁଁ ବହୁତ ଗୁଡେ ବିଷୟ ଆମେ ପଢୁଛୁ ମୁଖସ୍ତ କରୁଛୁ ତ ଏମିତି ଏମିତିଆ ଖାଦ୍ୟ ଆମକୁ ଖାଇବା କଥା ଯାହାକି ଯାହାକି ମାନେ କି ପଢ଼ିଲା ବେଳେ ଆମକୁ ମନେ ରଖିବାକୁ ହେବ ତ ସେଥିପାଇଁ ଆମକୁ ବହୁତ ଭିଟାମିନ୍ସ ଆଉ ବହୁତ ମାନେ କି ପ୍ରୋଟିନ୍ସ ଏମତି ସବୁ ଭିଟାମିନ୍ ଖାଦ୍ୟ ଗୁଡା ଆମକୁ ଖାଇବାର ଜରୁରୀ ସ୍ଟୁଡେଣ୍ଟସ ଲାଇଫ କେତେ ଖାସ୍ କି ବହୁତ ଜରୁରୀ ଅଟେ ବୁଝିଲେ ନା ନାଇଁ
ଆଜ୍ଞା
ହୁଁ ହୁଁ ହୁଁ ତ ଆପଣ ମତେ କିଛି ପଚାରି ପାରିବେ ଏମିତି ଖାଦ୍ୟ ବିଷୟରେ ଯାହା ବିକିଛି ଆମ କିଛି ବି ପଚାର କରିପାରିବେ
ହଁ ଆପଣ କହିଥିଲେ ଆମ କଳାହାଣ୍ଡିର ନା
ମୁଁ କଳାହାଣ୍ଡିର ଆପଣ ଆପଣ ତ ଫୁଲବାଣୀ ଦବ ନା କନ୍ଧମାଳ ର ବୋଲି
ହଁ ହଁ ଆଜ୍ଞା ଆଜ୍ଞା ମୁଁ
ହୁଁ ହୁଁ
କଥା ରହୁଛି ଭୁବନେଶ୍ୱଵର।
ହୁଁ ଭୁବନେଶ୍ଵର ଆପଣ ରୁହନ୍ତି ପଢନ୍ତି ସେଠି ନାଇଁ।
ଆଜ୍ଞା।
ହୁଁ ଯେହେତୁ। ମାନେ କି ଖାଇବାର ମାନେ କି ମାନେ କି କଥା ଟା ପଡିଗଲା ତ ସେଥିପାଇଁ ଆପଣଙ୍କୁ ଗୋଟେ ବିଷୟ ମୁଁ କହୁଛି। କିଛି କମ ଖାଇଲେ ବି ସକାଳେ କିଛିଟା ବି ଖାଆନ୍ତୁ ଆପଣ। ତାପରେ ଯାଆନ୍ତୁ ଆପଣ କାମରେ ଷ୍ଟଡି କୁ ଯାଆନ୍ତୁ। ସେ ଯା ବି ଯାଆନ୍ତୁ ତାପରେ ମାନେ କି ମଧ୍ୟାହନ ଭୋଜନ ବି କରନ୍ତୁ ତାପରେ ଆସିକି ଇଭିନିଂ ଟାଇମରେ ବି କିଛିଟା ଜିନିଷ ଖାଆନ୍ତୁ ଆଉ। ଅଭ୍ୟାସ ତ ହେଇଗଲାଣି ବୋଲି ସେମିତି କିଛି କରନ୍ତୁନି। ସବୁବେଳେ କିଛି ନା କିଛି ଦିନକୁ ଚାରି ଟାଇମ୍ ମାନେ କି ସକାଳେ କିଛି। ମଧ୍ୟାହ୍ନରେ ଇଭିନି ମାନେ ସନ୍ଧ୍ୟା ସମୟରେ ତାପରେ ରାତିିରେ ଏମତି ଖାଇକି କାହିଁକି ସ୍ଟୁଡେଣ୍ଟସ ଲାଇଫ ତ ନିଜର ଯତ୍ନ ନିଜେ ନେବାକୁ ପଡିବ ନା ତ ସେଥିପାଇଁ ଖାଦ୍ୟ ପେୟ ବହୁତ ଗୁରୁତ୍ୱ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ ଆମ ଦେହ ପାଇଁ ଆମ ଜୀବନ ପାଇଁ ଆମ ପରିବାର ପାଇଁ। ଆଉ ଆମର ଯଦି ଗୋଟେ ଉତ୍ତମ ସ୍ଵାସ୍ଥ୍ୟ ଦରକାର ତା ତା ମାନେ ଆମକୁ କୁ ବହୁତ ଭଲ ଭିଟାମିନ୍ସ ଖାଦ୍ୟ ଆମକୁ ଖାଇବାକୁ ଜରୁରୀ।
ହଁ
ଆପଣ ନିଜର ଯତ୍ନ ନିଅନ୍ତୁ। ତୁ ଭଲରେ ଥାନ୍ତୁ ହଁ ହାଲୋ।
ହ୍ୟାଲୋ
ହାଲୋ।
ହଁ
ହ୍ୟାଲୋ ଶୁଣିପାରୁଛନ୍ତି ହାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା ବାହାର ଯାଉଛିୁ ମୋତେ
ଶୁଣା ଯାଉଛି ତ ଏଇ ବିଷୟ ମୁଁ ଆପଣଙ୍କୁ କହିବାର ଥିଲା ଆଉ ବହୁତ ଭଲ ଲାଗିଲା। ଧନ୍ୟବାଦ ହେଲା।
ଧନ୍ୟବାଦ ଆପଣ ମୋତେ ଏତେ ସବୁ କଥା କହିଥିବାର ଧନ୍ୟବାଦ।
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କୟୁ ସୋ ମଚ୍।
ହ ରହିଲି ମୁଁ ପରେ କଥା
ଓକେ ଆପଣ ରଖନ୍ତୁ।
ଆଜ୍ଞା